କରୁଚନ୍ତି।
ଏଇଠି ସବୁ ରୋଷେଇବାସ ସଇଲା ଖାଇବା ପିଇବା ପାଇଁ ଡାକିକି ଆସିଚି କେହି ଶୋଇଛନ୍ତି ସବୁ ତ ଉଠି ନାହାନ୍ତି। ସେଇଥିଲାଗି ଟିକେ କହିଲି କଲ୍ ଲଗାଇଦେବା ଆଉ।
କଣ ଏତେ ଶୋଇଛନ୍ତି?
ଆମର ସେ ସକାଳୁ ସମସ୍ତେ ଖାଇକି ଆମ ବାପାଙ୍କ ଦେହ ଭଲ ନାହିଁ ତ ସେ ଆଉ କୁଆଡ଼େ କାମ ପାଇ ଟିଏ ଯାଉନାହାନ୍ତି, ସିଏ ଶୋଇଛନ୍ତି ତ ତାଙ୍କୁ ସିଏ ଖାଇଲେ ଆଉ ସମସ୍ତେ ଖାଇବେ। ତାଙ୍କୁ ଅନେଇବାକୁ ପଡ଼ୁଚି।
ଦିହ ଆଉ କଣ କରିବେ। ସିଏ ଶୋଇଲେ ବୋଲି ଆଉ ସମସ୍ତେ ଶୋଇ ପଡିବେ।
ସିଏ ଶୋଇ ପଡିଛନ୍ତି। ଇଏ କଟକ ଯାଇଥିଲେ କାଲି ଯୋଉ ରଜ ସେକାସେ ପିଲା ବୁଲିବେ ବୋଲି ଜିଦି କରୁଥିଲେ ନେଇକି ଯାଇକି ଏଇନାକେ ଆସିସନ୍ତି। ସିଏ ବି ଶୋଇପଡ଼ିଲେ ଆସିକି ଟ୍ରାଭେଲ୍ କରିକି। ଝିଅକୁ ଖାଇବାକୁ ଦେଇ ଦେଇଚି। ଆଉ ସମସ୍ତଙ୍କୁ ଡାକିଚି ଆଉ।
ହଁ ଡାକିଚି ସବୁ ଉଠିକି ଆଇଲେ। ହଁ। ଉଠିକି ଉଠିକି ଆସିଲେ ଖାଇବେ ଆଉ। ଉଠିନାହାନ୍ତି ତ, ସବୁ ରୋଷେଇବାସ ସରିିକି ଗ୍ୟାସ୍ ଫ୍ୟାସ୍ ପୋଛା ପୋଛି ସକାଳୁ ଗାଧୋଇକି ଖାଇ ସବୁ ରୁଟି ଖାଇକି ଶୋଇଛନ୍ତି। ବାପା, ମା ଟିକେ ଶୋଇପଡିଛନ୍ତି। ହଁ। ବାପା, ମା ଆମ ଆଈ ଜଣେ ଅଛନ୍ତି ସେ ସବୁ ଖାଇକି ଶୋଇପଡିଛନ୍ତି ଆଉ।
ଆଉ ଗରମ କେମିତି ହଉଚି?
ଗରମ ଆଜି ସକାଳୁ ଟିକେ ଥଣ୍ଡା ପାଗ କରିଥିଲା। ବର୍ତ୍ତମାନ ଖରା ଜୋରିଆ ହେଇଯାଇଚି। ଖରାଟିକେ ହଁ ଅଖରେ ଜୋରି ହେଇଛି, ରଗି ରିକିଆ ପ୍ରବଳ ହଉଛି। ହଉ ବର୍ଷା ଗା ବର୍ଷା
ବର୍ଷା ଆମର ତ ଡେଲି ଆଖି ଫିଟଉନି, ଖରା ନାହିଁ, କିଛି ନାହିଁ, ଲୁଗାପଟା ଶୁଖୁନାହିଁ।
ଏତେ ଜୋର ହଉଛି?
ହୁଁ ଡେଲି ତ ହଉଛି, ସ ଗନ୍ଧ ଯାଏଁ ଲୁଗାପଟା, କେତେ କୋଂଫୋର୍ଟ ତାକୁ ଇଜି ଫିଜି କିଏ ଦେଇକି ସଫା କରିବ।
ଯା ହଉ ତମ ତମ ବର୍ଷା ଟା ଆମ ଆଡ ଟିକେ ପେଲି ଦଉନ କଣ ପାଇଁ?
ସେବେ ବର୍ଷା କାଇଁ ଯାଉନାହିଁ, କି ଛାଡୁନାହିଁ, କିଛି କରୁନାହିଁ, ଛୁଆ ପିଲା ଘରୁ ବାହାରି ପାରୁନାହାନ୍ତି।
ହଁ ଯାହା ହଉ ତମ ଆଡ଼େ ବର୍ଷା ହେଉଛି, ଆମେ ସେତିକି ଖୋଜୁଛୁ ଆମକୁ ମିଳୁନି।
ସେଇପା ଯୋଉଆଡେ ବର୍ଷା ଖୋଜୁଛନ୍ତି, ବର୍ଷା ହଉନାଇଁ, ଯୋଉଠି ବର୍ଷା ନ ଖୋଜୁଛନ୍ତି ବର୍ଷା ଗାଜୁଛି ଡେଲି।
ହଁ ପରା ତମ ଆଡେ ବର୍ଷା ଏଦି ହଉଛି ଆମେ ଆଡେ ଦୁଇ ଦିନ ହେଲା ଖୋଜି ଖୋଜିକା ବି ବର୍ଷା ହେଉନି ଟିକେ।
ସେଇଆ କଣ କରାହବ।
ଚାରି ଦିନ ହେଲା ଯୋଉରେଗିରି କିନ୍ତୁ କାଳିଆ କରୁଛି, ଆଜି ସକାଳୁ ଯେମତି କାଳିଆ କଲା ସେତିକି ଏଇନା ବର୍ଷା ହବ।
କାଉଁଳିଆ କରିବାଟା କଣ ଅଛି ଗୁଳୁଗୁଳି ଏଟା ତ ହଉଛି ନା।
ହଁ ପରା।
ବର୍ଷା ହେନେ ଲୋକଙ୍କ ବିଲ ବାଡି ବିଲ ବାଡ଼ି ଚାଷ ମାସ କରିବେ କି କଣ କରିବେ, ବର୍ଷା ହଉନି କିଛି ନାହିଁ। ଲୋକ ଭୁଣି ନାହାନ୍ତି ଧନ ଫାନ କିଛି ନାଁ
ତଥାପି ପନ୍ଦର ଦିନ ହେଲା ବର୍ଷା ଟା, କାଳିଆ କାଳିଆ କରିକି ତିନି ଦିନି, ଚାରି ଦିନେ ଆ ଏମିତି କରୁଛି, କିନ୍ତୁ ଉପର ଉଳି, ସବୁଦିନ କାଳିଆ କରୁଛି, କିନ୍ତୁ ବର୍ଷା ଟା ହଉନି। ତିନିି ଦିନ, ଚାରଦିନ ତଳେ ଏମିତି ଏତେ ଜୋର ରେ ଆସିିଲା ସେତିକି କେତେ ବର୍ଷ ହବ ଦେଖିଲା ବେଳକୁ କିଛି ନାହିଁ, ପୁଣି ପଳେଇଲା ବୁଲିକି।
ଆମ ଘରେ ତ କୋହୁଛୁ ବର୍ଷା ଟା ହୁଅନ୍ତତା କି, ଆମ ନଳତା ଫଲତା ବୁଣା ହେଇଛି, ଧାନ ବୁଣା ହେଇଛି କିଛି କିଛି ନାଇଁ ପାଣି ଗଡା଼ ହଉଛି ଏଇନି।
ହଁ କିନ୍ତୁ ବାପ ଘର ଆଡେ ହଉନି, କିନ୍ତୁ ଶାଶୁ ଘର ଆଡେ ପ୍ରବଳ ହଉଛି।
ଶାଶୁଘର ଆଡେ ହଉନି ମୁଳଠୁ।
ଓହୋ।
ବାପଘର ଆଡେ ପ୍ରବଳ ହଉଛି।
ବାପଘର ଆଡେ ପ୍ରବଳ ହଉଛି, ଆଉ ରଜରେ କୁଆଡ଼େ ବୁଲା ହଉନି?
ରଜରେ ବର୍ଷା ତ ବର୍ଷା ହଉଛି, ସେଇ ଦିନରୁୁ ବର୍ଷା ହଉଚଛି ପାଣି ଭ ଦିନୁ କି ରଜ କରିମୁ। ଆଉ ଯାହା ରାତିରେ ଯାଇକି, ସେ ଦୋଲି ଦୋଳୀ ଫୁଳୀ ଖେଳଚୁ, ମେଲଡି ଫେଲଡି ହୁଏ। ସାତଟା ପରେ ବର୍ଷା ଛାଡିବ, ସାତଟା ପରେ ଆଠଟା, ନଅଟା ବେଳକୁ ଯାଁ ଦୋଳି ଖେଳତି।
ହଁ।
ଆମର ସେତିକି, ରାଜ ଫଡି ଦେଇକି ମେଲ ଫେଲ ସେଠି କରନ୍ତି ସେ ବୁଲା ବୁଲି କରି ସେଠି ଆଉ ବର୍ଷା ତ ଆଜି ସେଇା ଛାଡୁ ନା ତମ କୁଆଡେ ଯିବ।
ହଁ। ବର୍ଷା ତମ ଆଡେ ତାହେଲେ ଡେଲି ଲଗଉଛି ଆଉ ତାହେଲେ କଣ ବୁଲାବୁଲି ଆଉ କଣ କିନ୍ତୁ କରାହେଇଥିବ।
ଆଉ କଣ ବୋଲେ ଆଜି ତ କଣ କହୁଥିଲେ ରଜ ବାଟିବେ ବୋଲିକି, ସେଇ ରଜ ବି ଆଜି ଭଲ ମଜା ହୁଏ ଆମ ରଜ ବାଟ ଟା, ବାହାର ସେମାନ କରନ୍ତି। ଆଉ ସେ ରଜ ବାଟୁଅନ୍ତି ବାହାର କରିକି ପୁଅ ଛୋଟ ଛୋଟ ଛୁଆ ଦିଟାକୁ ବାହାର କରେଇବେ, ବାହାର କରେଇକି ଯେମତି ବାହାରେ ହୁଏ ସ୍ଵତନ୍ତ୍ର ସେଇ ଟାଇପିର ବାହାର କରେଇବେ ରୁଷୁଣୀ ଫୁଷୁନି ସବୁ ହବ। ଆମର ହାତ ଗଣ୍ଡି ଫିଟା ହବ ସାଙ୍ଗ ଛଡା ଦିଆ ହବ ଭୋଜି ଭାତ ହବ।
ହଁ ଏ ରଜରେ ଏ ରଜରେ ଏଇଟା ଗୋଟେ ଅଛି ନା।
ହଁ ଆମର ରଜ ବାଟୁହନ୍ତି। ଝିଅ ମାନେ ଯାଇକି ପୂଜା ଫୂଜା କରିବେ ସବୁ କରିବେ ଦୋଳି ବାଠେଇବେ।
ଏ କଣ ରଜ ଫାଷ୍ଟୁ ନା ରଜ ସରିଲା ପରେଟା ହୁଏ?
ନା ରଜ ସରିଲା ପରେ ଯୋ ଦୋଳି ଫୋଳି ସବୁ ଖୋଲା ହବ ନା।
ହୁଁ
ଆ ତାକୁ ବାଟେଇବେନି ନା ପୂଜା ଫୂଜା କରିକି। ବାହାର ଫାହାର କରିକି ରଜ ବାହା ଦୋଳି ବାହା କରାଇବେ। ଦୋଳି ବାହା କରାଇବେ ଦୋଳି ବାହା କରରେଇକି ଯକୁ ରଜ ବାଟେଇବି
ଓହୋ ଦୋଳିକି ଥୋଇବେ ବର୍ଷେ ପୁଣି ଆର ବର୍ଷ ଯାଇ ଖୋଲିବେ ଆଉ ନା।
ନା ନା ସେଟା ଖୋଲି ଦେଇକି ରଖିବେ ତ ସେଟା ବାହା କରେଇକି ରଖିବେ ନା। ଏ ଛୁଆ ଯେମିତି ବାହାଘର ହୁଏ ସ୍ଵତନ୍ତ୍ର ସେଇ ଟାଇପ ର ଛୋଟ ଛୁଆ ଛୁଆଛୁଆ ଦିଟା ବାହାର କରିବେ ପୁଅ ଛୁଆ ଦିଟା।
ହୁଁ
ବାହାର କରରେଇବେ ସବୁ ଯେମିତି ବରଯାତ୍ରି ପ୍ରଶସନ ହୁଏ ସେମିତି କରିମୁ। ଭୋଜି ଭାତ ଦିଆହବ ବ୍ରାହ୍ମଣ ଫ୍ରାମଣ ସବୁ ଆସିବେ।
ଓ ହୋ ଅ ତମ ସେପଟ ଲାଇନ୍ ସେମତି ଅଛି ଆମ ଏପଟେ ଏରା ନାହିଁ।
ଆମର ଖାଲି ଏମିତି ର ରେ ଏମିତି ଝିଅ ମାନେ ଝିଅ ହଉ ବୋହୁ ସମସ୍ତେ ଆଜିକାଲି ତ ସବୁ ନୂଆ ଡ୍ରେସ ପିନ୍ଧି ହ୍ୟାଲୋ ହଁ ନୂଆ ଡ୍ରେସ ଏକା ପିନ୍ଧା ପିନ୍ଧି କରିବେ। ହୁ ତାପରେ ଯୋଉ ପିଠା ହବ ପୋଡ ପିଠା ଚକୁଳି ବ ରହିବରା ଏବାରେ ତ ପୁଣି ପଡିଥିଲା ରବିବାର ଯେ ଭଲ ବାରେ ଆଇଁଷ ବି ହେଇଥିଲା।
ହ ଆମ ତମର କାମରେ ଆମର ସବୁ ଝିଅ ମାନେ ଗାଧି ପାଦ୍ଧେଇ ପଡିବେ ନୂଆ ଡ୍ରେସ ପିନ୍ଧି ଯାହାର ବୋଉ ସବୁ ଆସିବେ ଗାଁ କୁ ସେ ତାଙ୍କର ସବୁ କହି ପଠଉଥିବେ ଯାହାର ଝିଅ ଅଛନ୍ତି। ସବୁ ଆମର ତ ବହୁତ ଝିଅ ନା। ସାଙ୍ଗସାଥିକି ଯେତିକି ବୋହୁ ଆସିଥିବେ ସମସ୍ତଙ୍କ ଘରେ ଯିବେ ତାଙ୍କ ଘର ମାନଙ୍କରେ ଖାଇବେ। ବି ଭ ଅଳତା ଲଗେଇ ବ ଆଇ ବୋଉ ମାନେ ଲଗେଇ ଲୁଗେଇ ଦେବେ ସଜ ବାଜ କରିଦେବେ ଦୋଳି ମୂଳକୁ ଆସିବେ ସବୁ। ସକାଳୁ ଆମେ ଯିବୁ ରାତି ଦଶଟାରେ ଆସିବୁ ଘରକୁ ବୁଲି ବୁଲିକା। ଆଉ ବୋହୁ ସବୁ ଆସିବେ ଯାହାର ଝିଅ ଥିଲେ ଯୋଉ ଘର ମାନଙ୍କରେ ଆମେ ଖାଉନାହିଁ।
ହୁଁ।
ଏ ଗାଁରେ ବୁଲି ବୁଲିକି ଯାଇକି ଖାଆନ୍ତି ସବୁ ସମସ୍ତେ ଡ଼ାକନ୍ତି ଯାହାର ଝିଅଥିବେ ତ।
ଦିଏନା ସାଙ୍ଗସାଥି ହେ ଆମେ ଯେତେବେଳେ ବୁଲାବୁଲି କରୁ ସେମା ସମୁ ମାମା ଫାମା ହେବେ କାଇଁକି ଖୋଡ଼ି ହେବେ ଏସବୁ ତାଙ୍କ ସାଙ୍ଗ ଝିଅ ମାନଙ୍କ ସାଙ୍ଗରେ ଖେଳା ଖେଳି ସେମାନେ ଡାକିବେ ତାଙ୍କମାନଙ୍କ ଘରେ ଆମେ ଖାଇକି ଆସୁ।
ହଁ ସମ୍ ଆମର ସ୍ ସକାଳୁ ଆସିକି କହିଦେବେ ଆଉ ଯିବ ଝିଅ ମାନ ସବୁ ଘର ଆଡେ ଆମେ ଯାଉ ଗାଧୋଇ ବୁଧେଇକି ଖାଇପିଇକି ସେଠୁ ସବୁ ଆସିବୁ।
ହଁ-ହଁ-ହଁ।
ଆମ୍ପ ଟା ଭଲ ଆମର ଆଜି ମାଛ ଦେଶୀ ମାଛ।
ଦେଶୀ ମାଛ ଆଉ କଣ?
ଦେଶୀ ମାଛ ପୋଇଶାଗ ଛିଞ୍ଚଡା କରାହେଇଚି ମାଛ ମୁଣ୍ଡ ପଡିକି। ଆଉ ମାଛ ତରକାରୀ କରିି ଦେଇଚି, ସକାଳ ତ ପଖାଳ ସବୁ ଖାଇଦେଇକି ଗଲେ ଡିଉଟି। ଆଉ ଯ ମାଛ ମୁଣ୍ଡ ଛେଚା ଛେଚି କରିଦେନୁ ଖାଇଦେଇକି ପଳେଇଲେ। ରୋଷେଇ କରିକି ଆମେ ଖାଇସାରି ମୋ ପୁଅ ଶୋଇକି ଉଠିଲାନି ଥରେ। ସିଏ ତା ବାପା ଆସିନେ ଫେର୍ ଖାଇବ ଭାତ।
ଛୋଟ ପିଲା ତ ଉଠି ଉମ ଖାଇକି ରେଷ୍ଟ ନେବେ। ଆଉ ତ ଆ ସବୁ କାମ ସଇଲାଣି?
ହଁ କାମ ସାରିକି ଏ ବା ଗୋଟେ ଯୋଉ କହନ୍ତି, ଗୋଲାପ ଫୁଲ ବୁଣୁଚି ଉଲ୍ ରେ।
ବୁଣାବୁଣି ବି ତମକୁ ଜଣା ଅଛି?
ଜଣ ସେ ଘର ପାଇଁ କେତେ କେମିତି ବୁଣେ ମୋ ଝିଅ ଟାରେ ବାହାର କରିବେ ତ। ଏଇ ତା ପାଇଁ କେ କୋଉଥିଲା କଇଲା ବୁଣିଦବୁ, ତାର ଗୋଟେ ଡ୍ରେସ କିନି ଟିଭି କଭର ସେ କହିଚି ବୁଣିବା ପାଇଁ। ମୁଁ କନି ହଁ ବୁଣିଦେମ ତାର ଟିଭି କଭର ସଇଲାଣି। ଏଇ ଯୋଉ ଦୁଆଲେସେ ଗୋଲାପ ଫୁଲ ଟଙ୍ଗା ହବ ତ।
ହୁଁ।
ସେଟା ଟିକେ ବୁଣା ହଉଚି।
ହଁ। ଆଉ ତମେ ତାହେଲେ ଯୋଉ ଦୁଆର ବନ୍ଧରେ ଯୌରା ଟାଣନ୍ତି ସେତେବେଳେ ଟିକେ ମାନେ ଡିଜାଇନ୍ କରିକି ଦୁଆର ବନ୍ଧ ଉପରେ ମ ସ୍କ୍ରିନ୍ ସ୍କ୍ରିନ୍ ଉପରେ ଲଗାନ୍ତି। ହଁ ଲେଶ୍ ରା କଣ କୁହନ୍ତି ମୁଁ ଜାଣିନି ତ।
ସେ ହଁ ଆମ ଷ୍ଟାବେଲାଇଯର କଭର ଫିଜ କଭର ଆମେ ନିଜେ ନିଜେ ସବୁ ବୁଣୁଦମୁ। ଉଲୁ ସୂତା ସୂତାଟ ଟିକେ ଅଧିକ ଖାଇବ ଉଲଟା ଟିକେ କମ ଖାଇବ।
ସୂତାରେ ବି ଜଣା ଅଛି।
ହୁଁ।
ଓହୋ ଆଉ ତାହେଲେ ତମେ ତ ଏ ଶୁଆ ଶୁଆ ଶୁଆ ଫୁଆରା?
ଶୁଆ ଯୋଉ ହଁ ହଁ କାନ୍ଥ ଷ୍ଟାର୍ ସେରା ମୋ ଦେଇ ଯାଣିଚି, ଶୁଆ ଟା ମତେ ଏ ଆସିବନି ତା ଥଣ୍ଟ ଫଣ୍ଟାରା।
ହୁଁ ହୁଁ।
ସେରା ମୋ ଦେଇ କରେ।
ତମେ କେତେ ଭଉଣି କି?
ଆମେ ପାଞ୍ଚ ଭଉଣୀ।
ଓହୋ। ଭାଇ?
ଭାଇ ନାହାନ୍ତି।
ଖାଲି ପାଞ୍ଚ ଭଉଣୀ ତାହେଲେ?
ହୁଁ।
ହଁ ହଁ ତମୁ ତାହେଲେ ସବୁ ଜଣା ଅଛି। ଆ ସିଲେଇ?
ସିଲେଇ ଫିଲେଇ ସବୁ ଆମକୁ ଜଣା।
ବାବାରେ ସବୁ ତ ଶିଖିଦେଇଚ।
ସେ ସୁୁଆ ଫୁଆର ଟିକେ ମୁଁ ଜାନନି ଆଉ ନନେ ଦେଇ ତାର ସବୁ ସେରା କରେ। ସେ ଦେଇ ଏ ସବୁ ବୁଣାବୁଣି କରନ୍ତି ସେ ଭାଉଜ ହେରିକା। ମୁଁ ଖାଲି ଦେଖେ ସେଇଠି ମୁଁ ଦେଖିକି ଶିଖିଥିଲି ସେଇଠି।
ହଁ ହୁଁ। ଦେଖିକି ଦେଖି ଶିଖି ଯାଇଚ?
ହଁ ମତେ ଖାଲି କୁହନ୍ତୁ ତୁ ଗୋଲାପ ଫୁଲ କର। ମତେ ଗୋଲାପ ଫୁଲ ଆଉ ଯୋଉ ଗେଣ୍ଡୁ ଫୁଲ ଶିଖେଇ ଦେଇଥିଲେ ଷ୍ଟାର ଦେଇକି ମ ତେ କହିଲେ ଏଇଟରେ ବୁଣିବୁ। ମୁଁ ସେତୀକି ଯାହା ତାଙ୍କକତରୁ ଶିଖିଥିନି ଦେଖିକି। ଆଉ ନହେନେ ସବୁ ଆପେ ଆପେ ସେ ସେଠି କରନ୍ତି ଆମେ ସେଠି ବସିକି ଦେଖୁ।
ହଁ ମତେତ ଏରା କିଛିବି ଜଣା ନାହିଁ।
ନା ହେରା ଦେଖିନେବି ଜାଣି ହବ ସୁ ଇଏ ଧରିକି କରିଦେନେ ଜାଣି ହବ ତାଷ୍ଟାଣ୍ଡ ଫାଣ୍ଡ ସବୁ ଅଛି ବୁଣିବା ପାଇଁ।
ହଁ ତାକୁ ଖାଲି ବୁଲେଇବାର ଅଛି ଆଉ।
ହଁ ଯେ ବୁଲେଇବା ଫାସ ଫାସରାକୁ ଟିକେ ଜଗିବାର ଅଛି ଫାସ ପଡ଼ିବନିଁ ଯେମିତି ଫାସ ପଇନେ ସବୁ ବାହାରି ଆସିବ।
ସେ ନଷ୍ଟ।
ହଁ ସେ ନ ପୁରା ଏମୁଡୁ ସେମୁଡୁ ନଷ୍ଟ ହେଇଯିବ।
ହଁ ହଁ। ଆଉ କଣ କଣ ହେଇଥିରେ କ ଟିଭି କଭର ହେଇପାରିବ ବ୍ରିଜ୍ କଭର ହେଇପାରିବ
ହଁ ଫ୍ରିଜ୍ କଭର ଟିଭି କଭର ସବୁ କରି କାନ୍ଥ ସ୍କାର୍।
ହୁଁ।
ଏଇରା ସବୁ ବୁଣା ହୁଏ ଆଉ।
ସେମିତି ବୁଣା ହୁଏ ସିଲେଇରେ ସବୁ ବ୍ଲାଉଜ୍ ଫ୍ଲାଉଜ୍ ତିଆରି କରି ଜାଣିଚ?
ଟେଲରରେ ହଁ ଟେଲରରେ ବ୍ଲାଉଜ୍ ଡ୍ରେସ୍ ସେଇରାତ ସବୁ ଆମେ ସିଲେଇ କରୁ। ହୁଁ ଟେଲର ସବୁତ ଟେଲର ଯିଏ ପିଲାଙ୍କୁ ସିଖିଇବାକୁ ଟାଇମ୍ କାହିଁ ଟାଇମ୍ ହେଲେ ଘରେ ପାଖରେ ଉଁ ଫେରି ଶାଶୁଘର ଲୋ ତଆମେ ଟିକେ ବାହାରେ ରହୁଚୁନା ଘରେ ରହିନେ ଇ ଟେଲର ଆଣିକି ଲୋକଙ୍କୁ ଶିକେଇମି।
ହଁ।
ଏଇ ହେଲା ଆଉ।
ହଁ ହ।
ଆଉ ଜତାନେ ଦେଇଦିଅ ଖାଇବା ପାଇଁ?
ହଁ ହଁ।
ହଉ ରଖୁଚି ତାନେ?
ରଖ।